ଶୁଭମ୍ ଶୁଭମ୍।
ରେ ହଁ।
କଣ କରୁଛ?
ପଡିଆରେ ବୁଲୁଛି।
ଆଉ କଣ ସବୁ ଚାଲିଛି ଦେହ ଭଲ ଅଛି ତ ତମର ସ୍ଵାସ୍ଥ୍ୟ ଭଲ ଅଛି।
ସ୍ୱାସ୍ଥ୍ୟ ମୋର ବହୁତ ଭଲ ଅଛି ତୁମର କେମିତି ଅଛି?
ମୋର ବି ବହୁତ ଭଲ ଅଛି ଟିକେ ମଝିରେ ଥଣ୍ଡା ହେଇଯାଇଥିଲା। ଆଉ ଔଷଧ ଆଣିକି ଖାଇଥିଲି। ଆଉ କଣ କୁହ କଣ କରୁଛ ସବୁ?
ଦେହଭଲ ହେଲାଣି କି ତମର?
ହଁ।
ଆଉ ଗାଁ ର କେମିତି କଣ ପାଣିପାଗ? ହ
ଗାଁ ରେ ପାଣିପାଗ ମେଘୁଆ ହେଇକି ଅଛି। ଦେଖାଯାଉ ବର୍ଷାହଉଛି କି ନାଇଁ?
ବର୍ଷା ବର୍ଷା ହେବାର ସମ୍ଭାବନା କେତେ?
ବର୍ଷା ହେବାର ସମ୍ଭାବନା ପଚ ଆଉ କଣ କୁହ? ଗଣେଶ ପୂଜା କୋଉ? ହଁ।
ମୋ ଆଡ଼କୁ ଅନେଇକି କଥା ହୁଅ। କଣ ବେ। କିଛି କହୁନ।
କହୁଥିଲି କି ଗଣେଶ ପୂଜା କୋଉ ତାରିଖରେ ପଡିବ?
ସେଇଟା ତ ମୁଁ ଜାଣି ନାହିଁ।
କୋଉ ମାସରେ ପଡିବ ବି ଜାଣିନାହାନ୍ତି।
ଆଚ୍ଛା ତମ ପଛ ଗନି ଆଣି କେତିକିବି ଜଙ୍ଗଲ ମାନଙ୍କର ଜଙ୍ଗଲ ଯୋଉ ସଂରକ୍ଷଣ ସେ ଅପ ଅପିସ୍ଟା ଅଛି ସେଇଠି କିଛି କିଛି ଦିନମାନାନଙ୍କ ଲେଖାାଯାଇଛି ମାନେ କେଉଁ ଦିବସ? କେଉଁ ଦିନରେ। ସେ ବିଷୟରେ ଟିକେ କହିବ। ହ
ଜଙ୍ଗଲ ସଂରକ୍ଷଣ ହଁ। ସାପ ଦିବସ ଜୁଲାଇ ଷୋହଳରେ ଅଛି ସାପ ଦିବସ।
ହ ହୁଁ ପୃଥିବୀ ଦିବସ୍।
ପୃଥିବୀ ଦିବସ୍ ନାହିଁ?
ସେଇଟା କଣ।
କଣ ସବୁ ଭାଇଯାକ୍।
ଆଜି ତ ସକାଳୁ କିଛି ଖାଇନାହିଁ କିନ୍ତୁ ଖାଇବି ବୋଲି ଭାବୁଛି।
କଣ।
ଭାତ ମାଛ ତରକାରି ମାଛ ଭଜା।
କି ମାଛ?
କଉ ମାଛ।
ମାଛ ଭଜା ମାଛ ତରକାରି
କୋଉ ମାଛ।
କୋଉ ମାଛ।
ହଁ।
ଆଉ ରାତିରେ କଣ ଖାଇଥିଲ?
ରାତିରେ ଏମିତି ଭୋଜି ତରକାରି ଟିକେ ଥିଲା। ସେଇ ସେତିକି ଟିକେ ଖାଇଥିଲି। ଆଉ ଭାତ, ଡାଲି।
ହୁଁ
ତରକାରି ଟା ଆମର ଚୁଙ୍ଗୁଡି ଆଳୁ ତରକାରି।
ଚିଙ୍ଗୁଡି ତରକାରିରେ କଣ କଣ ପଡେ ଜାଣିଛନ୍ତି କି ଟିକେ? କରିବାକୁ ଚାହୁଁଛି ଯେ ତରକାରି ଟି।
ଦୟାକରି ଶୁଦ୍ଧ ଓଡି଼ଆରେ କଥା ହୁଅନ୍ତୁ।
ଚିଙ୍ଗୁଡି ତରକାରି ରେ କଣ କଣ ପଡେ ମୁଁ କରିବାକୁ ଚାହୁଁଛି ଚିଙ୍ଗୁଡି ତରକାରି।
ଚିଙ୍ଗୁଡି ତରକାରି କରିବାକୁ ହେଲେ ଆପଣଙ୍କୁ ସର୍ବପ୍ରଥମେ ଦରକାର ଚିଙ୍ଗୁଡି, ଆଳୁ
ତାପରେ
ବାଇଗଣ
ତାପରେ
ଆଉ ଟିକେ ସ୍ଵାଦ ଅନୁସାରେ ଲୁଣ।
ତାପରେ ଆପଣ କୋଉ ମସଲା ୟୁଜ୍ କରୁଛନ୍ତି? ସରି କ୍ଷମା କରିବ। କୋଉ ମସଲା ତମେ ପକଉଛ?
ଗରମ ମସଲା।
ହଁ ଆଉ। ଗୋଟା ମସଲା ପକଉନ?
ପକାଯାଏ ବାଟିକି।
ପିଆଜ
ପିଆଜ କଞ୍ଚା ଲଙ୍କା ରସୁଣ
ସୋରିଷ
ସୋରିଷ ବି ବଟାଯାଏ ସିଏ ବା ଘାଣ୍ଟ ତରକାରି।
ତମର ତରକାରି କରୁଛି କିଏ? ତମ ନନା ନାଁ? ତମ ବୋଉ କରୁଛନ୍ତି?
ଏମିତି ତରକାରି ଟା ତ ଏବେ କିଏ କରିନଥିଲେ କାଲି। କିନ୍ତୁ ଏଇଟା ଭୋଜି ଖାଇକି ଆସିଲା ବେଳୁ ମୋ ବାପା ଆଣିଥିଲେ ମୋ ପାଇଁ।
କି ଭୋଜି ହେଉଥିଲା କି?
ଆମ ବାପା ଯାଇଥିଲେ ଗୋଟିଏ ବଣଭୋଜି କୁ।
ଓହୋ ହୋ
ଠିକ ଅଛି। ବଣ ଭୋଜି। ଯୋଉଟା କି ସାଙ୍ଗମାନେ ମିଶି କରନ୍ତି।
ଓହୋ ହୋ। ସାଙ୍ଗ ମାନେ କରୁଥିଲେ ମିଶିକି
ହଁ। ତା ପୂର୍ବରୁ ମୁଁ ଆଉ ଗୋଟେ ଭୋଜି ଖାଇଥିଲି ମଧ୍ୟ
ହଁ। କାହାର ଖରାବେଳିଆ କାହାର ଭୋଜି ହଉଥିଲା ଗାଁରେ
ଆମ ସାହିର ବ୍ରାହ୍ମଣ ଘର ସେଇ ତାଙ୍କର ନାତୁଣୀର
ହଁ।
ଗୋଟିଏ ଭୋଜି ହଉଥିଲା।
ଓହୋ ହୋ। ବୁଝିଲି ବୁଝିଲି ହଁ।
ଆଉ ଆପଣଙ୍କ ଘର ସେଆଡ଼େ ଖରା ହଉଛି କି
ପ୍ରଚଣ୍ଡ ମାତ୍ରାରେ ଖରା
ବର୍ଷା ର କୌଣସି ସମ୍ଭାବନା ନାହିଁ।
ନାହିଁ।
ଆମର ଇଆଡେ ବର୍ଷା ହବ
ସୂଚନା ବି ପଳେଇ ଆସିଲାଣି ପାଣିପାଗ କେନ୍ଦ୍ରରୁ
ବଜ୍ରପାତ ସହ ବଜ୍ରପାତ ସହ ଘୋର ବର୍ଷାର ଆଗାମୀ ତିନି ଘଣ୍ଟା ମଧ୍ୟରେ ବଜ୍ରପାତ ସହ ଘୋର ବର୍ଷାର ସମ୍ଭାବନା ଅଛି ଦୟାକରି ଆପଣ ମାନେ ଘର ଭିତରକୁ ଚାଲି ଯାଆନ୍ତୁ ଏହିପରି ମେସ୍‌ଜ ଆସିଛି।
ଆଚ୍ଛା ଗ୍ରୀଷ୍ମ ଋତୁ ଆଉ ବର୍ଷା ଋତୁ ମଧ୍ୟରେ କି କିଛି ଆପଣ କହିପାରିବେ।
ଗ୍ରୀଷ୍ମଋତୁ ମତେ ପସନ୍ଦ କିନ୍ତୁ ମତେ ବର୍ଷା ଋତୁ ପସନ୍ଦ ନୁହଁ
କାହିଁକି।
କାହିଁକି ନା ଗ୍ରୀଷ୍ମ ଋତୁରେ ମେଘ କମ୍ ହୁଏ। କିନ୍ତୁ ଗ୍ରୀଷ୍ମ ଋତୁରେ ଯଦି ମେଗୁଆ ପାଗ ହୋଇଯାଏ ତାହେଲେ ବହୁତ ଭଲ ଲାଗେ କାହିଁକି ନା ଖେଳା ଖେଳି କରିବା ଖେଳା ଖେଳି କରିବାକୁ ବହୁତ ଭଲ ଲାଗେ।
ଆଚ୍ଛା ଯଦି କାଦୁଅ ହେଇଯାଇଥାଏ।
କାଦୁଅ ହୁଏତ ବର୍ଷା ଋତୁରେ
ହଁ।
ଆହା
କଣ ହଉଛି ତୁମର।
କଣ ହେଲା କି। ଆଚ୍ଛା ଗ୍ରୀଷ୍ମ ଋତୁରେ କେଉଁ କେଉଁ ପୂଜା ପଡିଥାଏ।
ଗ୍ରୀଷ୍ମ ଋତୁରେ ପଡେ ଏଇ ଗଣେଶ ପୂଜା ପଡେ ବୋଧେ
ମୁଁ କହୁଛି ଶୁଣ ଗ୍ରୀଷ୍ମ ଋତୁରେ ଗଣେଶ ପୂଜା ପଡେ ନାହିଁ।
ଆଉ।
ତମେ ଟିକେ ଟିକେ ରହି ରହି କୁହ
ଗ୍ରୀଷ୍ମ ଋତୁରେ ଏ
ଆମର ପ୍ରିୟ ଦଣ୍ଡ ପର୍ବ ଦଣ୍ଡ ନାଚ ହୁଏ।
ଦଣ୍ଡ ପର୍ବ।
ହଁ।
ଆଉ।
ଦାଉ। ଦଣ୍ଡ ପର୍ବ ପରେ ଆମର ପଡିଥାଏ ଅ ମେରୁ।
ମେରୁ ମେରୁ ସଙ୍କ ପଣାସକ୍ରାନ୍ତି ଓଡିଆ ନବବର୍ଷ।
ହଁ।
ଆଉ।
ସେଥିର କିଛି ଡିସକ୍ରାଇବ୍ କରିକି କହିବ।
ଓଡିଆ ନବବର୍ଷ ତ ଆମର ଓଡିଶା ବାସୀଙ୍କର ନୂଆ ବର୍ଷ। ଗାଡ଼ି।
ହଁଉ।
ସବୁଠୁ ବଡ ଗର୍ବଟା ସେଇଟା ହଉଛି।
ତାପରେ।
ସେଦିନ। ସବୁ ପ୍ରକାର ପ୍ରଣ ପଣା ହୋଇଥାଏ ସର୍ବଦ।
ଆଚ୍ଛା ତମେ ସେଇଦିନ କି କି ପଣା ପିଇଥାଏ।
ସେଇଦିନ ମୁଁ ଚହଲ୍ଲା ଚଲ୍ହା ପଣା। ଆଉ ମିଶିରିି ପଣା।
ଆ।
ଛେନାପଣା।
ହଁଉ।
ଭାଙ୍ଗପଣା। ଇତ୍ୟାଦି ଆଉ ଆଁ ଭାଙ୍ଗ ପଣା ମୁଁ ପିଏନି। କିନ୍ତୁ ଆମର ବଡ ଲୋକମାନେ ପିଇଥାନ୍ତି ଭାଙ୍ଗ ପଣା।
ଆଚ୍ଛା ଭାଙ୍ଗପଣାରେ କଣ କଣ ମିଶିଥାଏ।
ଭାଙ୍ଗ। ଏହା କହିବା ଉଚିତ୍ ନୁହଁ।
ଆଚ୍ଛା ଠିକ୍ ଅଛି। ମିଶ୍ରୀ ପଣା ବିଷୟରେ ଟିକେ କହିଲ?
ମିଶ୍ରୀ ପଣାରେ ମିଶ୍ରୀ
ମିଶ୍ରୀ ନଥିଲେି ଗୁଡ ଏବଂ ଲେମ୍ବୁ ଏବଂ ଥଣ୍ଡା ପାଣି ଏବଂ କିଛି ବରଫ ଏବଂ ସ୍ବାଦ ଅନୁସାରେ ଲୁଣ।
ଆଚ୍ଛା। ଆଚ୍ଛା ପବିତ୍ର ମୋର ଟିକେ ସମୟ ହୋଇଗଲାଣି ମୁଁ ରଖୁଛି।
ହଁ।